ଆଜ୍ଞା ବନ୍ଧୁ କୁହନ୍ତୁ।
ହଁ ଦୀନବନ୍ଧୁ ଆଉ କେମିତି କଣ ଅଛନ୍ତି ଭଲ ଅଛନ୍ତି ଖିଆ ପିଆ ସଇଲାଣି?
ହଁ ହଁ ଖିଆପିଆ ସଇଲାଣି ଭଲ ଅଛୁ ଆଉ ଥଣ୍ଡା ଟିକେ ହେଇଥିଲା ଛାଡି ଚି ଏବେ ଆଉ।
ଭଲ ହେଲା ଆପଣଙ୍କ ସୁଖମୟ ସଂସାର ଟା ଆଉ ପରିପୂର୍ଣ୍ଣ ହଉ ପରିପ୍ରକାଶ ହଉ ଦୁଃଖରେ ଆଉ ଦୁଃଖର ସାଥି ସୁଖର ସାଥି ସବୁଜା ହଉ ପରିପୂତ ହଉ।
ଆଜ୍ଞା।
ବୁଝିଲ କିି?
ଆଜ୍ଞା।
ଆଜ୍ଞା ଆଉ ଆପଣଙ୍କ ର କହିବା ଆମର କାମ ଥିଲା ଆପଣଙ୍କ କତିରେ ବୁଝିଲେ କି?
କୁଅନ୍ତୁ ଆଜ୍ଞା।
ଆମର ଯୋଉ ଏବେ ଆମର ଯୋଉ ହଉନି ସବୁ କଇଲ କାମ ଯୋଉ କାମ ବାହାର ଲୋକ ଘର ଲୋକ ସମସ୍ତେ ମିଳିମିଶି ଯୋଉ କାମ ଉରା କରୁଚନ୍ତି।
ଆଜ୍ଞା।
ଆମେ ଗୋଟେ କାମ କରିବା
ଆଜ୍ଞା।
ଯୋଉ କାମଟା କି ସମେସ୍ତେଙ୍କ ମନ ଖୁସି ହବ ସମସ୍ତଙ୍କ ଓ ମନ ଟା ଅ ଆକୃଷ୍ଟ ହେଇକି ମାନେ କଣ କଇଲ ଓହୋ ହୋ ହଁ ଇ-ଇଚ୍ଛା ଇଚ୍ଛା ହବ ଯେ ନା ସେ ଭାଇ ମାନ କରୁଚନ୍ତି ଆମେ ବି କଲେ ଭଲ ହୁଅନ୍ତା।
ଆଜ୍ଞା।
କୋଉ କାମ ଜାଣିପାରୁଛନ୍ତି ନା ଗାଁ ରେ ଆମର ଉଁ ଗଛ ମଛ ଲଗେଇବା।
ଆଜ୍ଞା
ଗାଁକୁ ସଫା ରଖିବା ଗାଁ ର ପ୍ରତି ଜାଗାରେ ଠିକ ଜାଗାରେ ଯୋଉଠି ଅଳିଆ ଆବର୍ଜନା ହଉଛି ସେ ଜାଗାରେ ଆମେ ଗୋଟା ଗୋଟା କରିବା କୁଣ୍ଡ ସେ ଜାଗାର ଆବର୍ଜନା ହେରୀକା ପକେଇବେ। ସଫେଇ ଯୋଜନା ଯୋଉଟା ଆମର ଯୋଜନା କ ସଫେଇ ଆମର କରିବା। କେଇଟା ପିଲାଙ୍କୁ ଆମେ ନେଇ ହେଲା ସବୁ ପିଲା ତ କରିବେନି ନା
ଆଜ୍ଞା ଭଲ କଥା ଟିକେ ଆପଣ କହିଛନ୍ତି ଯେ ଯେହେତୁ ଆପଣ କହୁଛନ୍ତି କି ଆମ ଗାଁ ରେ କିଛିଟା ପିଲା ଯୋଉ ବିକେରା ମୋବାଇଲ ଖିଞ୍ଚୁଛନ୍ତି ତ ତାଙ୍କୁ ଡାକିକି ଏଠି ଆମ ଗାଁ ରେ ଗୋଟେ ବୈଠକ ବସେଇକି ତାଙ୍କ ସହିତ କଥା ହେଇକି ଗାଁ ରେ କିପରି ଗଛ ଲଗେଇବା? କିପରି ଗାଁ ଟାକୁ ଶୁ ସୁନ୍ଦର କରିକି ଗଢେଇବା ସେପଟିକି ଆପଣ ଗୋଟେ ବୈଠକ ବସିବାକୁ ଚାହୁଁଛନ୍ତି।
ନା ନା ବୈଠକ ଏଠି ବସିବାକୁ ନା ଆମେ ତିନି ଚାରି ଜଣ ଆମେ ଦିଅଣ କରିବା ଆମ ଦିଅଣ ଦେଖି ଆଉ କିଏ ଆସିବ ଯାହା ଇଚ୍ଛା ହବ। ସିଏ ଆସି କରିବ। ତା ଆମର ପୁଣି ତିନି ଜଣ ଦେଖି ଆଉ କି ଆସିବ କାହାକୁ ଜବରଦସ୍ତ କରିବନି ଯାହା ଇଚ୍ଛା ହବ ଯାହା ଇଚ୍ଛା ଥିବ ଗୋଟା ମନୋଭାବ ବଢିବ ନା ପିଲା କରୁଛନ୍ତି ଆମେ ବି କିଛି ସାହାଯ୍ୟ କଲେ ଭଲ ହବ ତାଙ୍କ ସହିତ।
ଆଜ୍ଞା
ଜବରଦସ୍ତି କାହା ସହିତ ମନୋଭାବ ପକେଇବା ଭଲ ନହିଁ ବୁଝିଲେ କି।
ଆଜ୍ଞା
ଯାହାର ଇଚ୍ଛ ହବ ଏ ପିଲା କରଛନ୍ତି ମୁଁ ଯାଇକି କରିବି ତାଙ୍କ ସହିତ ଆଗେ ନିଜ କର ତାରେ ପରଙ୍କୁ କହିବ ତୁ କର କରିବୁ ମାନେ ଆପଣ କରିବେ ବୋଲି। ବୁଝିପାରିଲେ କି ଆଜ୍ଞା ନିଜେ କରିବା। ଆଜ୍ଞା ନିଜେ ଗଲେ ତାର ଅନ୍ୟ ଲୋକ କୁ କହିବା। ଆମେ ତ ଆଗେ ଆମ ଆରମ୍ଭ କରିନଥିବା ଲୋକଙ୍କୁ କଣ କହିବା।
ଆଜ୍ଞା ଆଜ୍ଞା ଠିକ ତାହେଲେ ଆମେ ଏବେ ବି ବର୍ତ୍ତମାନ ଯେତୁ ମେଘ ପବନ ହେଲାଣି।
ଆଜ୍ଞା
ତ ଆମେ ଏବେ ଚଲୁନା ଯିବା ଆମର ଯୋଉ ଗଛ ଚାରା ଆଣିବାକୁ ଗଛ।
ନାଇ ନାଇଁ ଗଛ ଚାରା ଆଣିବାକୁ ଟିକେ ସମ୍ପର୍କ ନାହିଁ ଗଛ ଆଣିବା। ଗଛ ଯେତେବେଳେ ଯିବା ସେତେବେଳେ ନେଇ ଆସିବା ଆଗେ ଆମେ ପରିଷ୍କାର କରିବା। ଗାଁକୁ ବୁଝିଲେ କି ଆଜ୍ଞା।
ଗାଁ ତ ଏବେ ପରିଷ୍କାର ହବନାଇଁ ଯେହେତୁ ଏବେ ଅସାଢା ମାସ ହେଲାଣି ଲୋକ ଲୋକ ବିଭିନ୍ନ ପାଣି ଛାଡୁଛନ୍ତି।
ନା ନା ସେଇଟା ହିଁ ଆମେ ଗାଁରେ ବୁଲି ବୁଲି ଆମେ ଯୋଉ ଦି ଜଣ ହଉ ତିନି ଜଣ ହ ଯାହା ଯାହା ସବୁ ପଇସା ଯୋଗ ଯାହା ଆମେ ଗୋଟେ ଅ ଯୋଉ ଗଛ ମଛ ଯେକୌଣସି ହଉଛି ଅନାବନା ଗଛ ତାକୁ ସାଇଜ କରି ଫୋପଡ଼ିବା। ମାନେ ରାସ୍ତାଘାଟରେ ଯୋଉ ଅଳିଆବର୍ଜନା ବଢୁଛି ତାକୁ କୁ ସଫେଇ କରିବା ଯେ ତା ସହିତ ଯିଏ ରାସ୍ତାଘାଟରେ ସବୁ ଅଳିଆ ଆବର୍ଜନା ପକଉଛନ୍ତି। ତାଙ୍କୁ ଆମେ ମନା କରିବା ବାରଣ କରିବା କି ନାଇଁ ଆପଣ ପକାନ୍ତୁନି ଯଦି ପକେଇବାର ଅଛି। ଗୋଟେ ଜାଗାରେ ରଖନ୍ତୁ ଏକା ଏକାଥରେ ହେବ। ନେଇକି ଫୋପଡିବ ବାହାରେ ନଁ ଆପଣଙ୍କ ଖତ ଗଡିଆ ଥିବ କି ଆପଣଙ୍କ କୌଣସି ଜାଗା ଥିବ। ସେଠି ନେଇ ଆବର୍ଜନକାନ୍ତୁ ରାସ୍ତାଘାଟରେ ପକାନ୍ତୁନି ଆପଣ ଚଳୁଛନ୍ତି ଲୋକ ଚଳୁଛନ୍ତି ସମସ୍ତେ ଚଳୁଛନ୍ତି। ବୁଝିଲେ କି ଆଉ ଆଉ ଦାଣ୍ଡରେ ଏତେ ମାନେ ଗାଁରେ ସବୁ ଯିଏ ରାସ୍ତାଘାଟରେ ଗାଈ ଗୋରୁକୁ ବାନ୍ଧୁଛନ୍ତି। ତାଙ୍କୁ ବି ବାରଣ କରିବା ଯଦି ବାନ୍ଧୁଛନ୍ତି ବାନ୍ଧନ୍ତୁ ତ କିଛି ମନା ନାହିଁ। ଉ ତାଙ୍କ ଗୋବର ମୁଁତ ଯାହା ବି ହଉଛି ତାଙ୍କୁ ପରିଷ୍କାର ରଖନ୍ତୁ। ବୁଝ୍ ବୁଝିଲେ କି ସମିତି ବୁଝାବୁଝି କରିବା। ନିଜେ ଆଗେ ଆରମ୍ଭ କଲେ ଆମେ ଆରମ୍ଭ କଲେ ଅନ୍ୟ ଲୋକ ଆସି କରିବ। ଆମେ ତ ଆରମ୍ଭ କରନଥିଲ ଅନ୍ୟଲୋକ କେମିତି କରିବେ ବୁଝିଲେ କି। ଆଗେ ନିଜେ ସଫା ରୁହ ବୁଝିଲେ କି? ନିଜେ ସଫା ରହିଲେ ଅନ୍ୟ ଲୋକଙ୍କୁ ଆମେ ସଫା କରିବା କଥା କହିବା। ଆମେ ତ ନିଜେ ସଫା ହେଇନଥିବା ତ ଅନ୍ୟ ଲୋକଙ୍କୁ କେମତି କହ ସଫା କରିବା କଥା।
ଆଜ୍ଞା ବନ୍ଧୁ ତାହେଲେ ଆମେ ଚାଲନ୍ତୁ ମିଶିକି କାଲି ଆଡୁ ଗାଁ ସଫେଇ କରିବା।
କାଲି ଆମେ ପ୍ରଥମ ସେପନ ଟା ଆରମ୍ଭ କରିବା ସେପନ ବୁଝିଲେ କି।
ଆଜ୍ଞା କୁହନ୍ତୁ କୁହନ୍ତୁ।
କାଲି ଆମେ ଆରମ୍ଭ କରିଦବା ଗାଁ ମୁଣ୍ଡରୁ ଆଗେ ଆମେ ବୁଲ ଗୋଟା ଆଡୁ ସଫା କରି କରି ଆସିବା କହିକ ଆସିବା ସେମିତି ଆଗେ କହିଦବାନି ତାପରେ ଯାଇ ସଫା କରିନ ସଫା କରୁଥିବା ଲୋକ ଯିଏ ଆମ ଆଗରେ ଆସିଥିବେ ଆସି ଠିଆଇ ଦେଖୁଥିବେ ଏବଂ ତାଙ୍କୁ ଆମେ ମନା କରିବା।
ଠିକ୍ ଅଛି ତାହେଲେ କାଲି ଆମେ ନିହାତି ବାହାରିବା। ଆମେ ଦୁଇ ଜଣ ମିଶିକି ଯାଇକି କହିବା କି ଅଳିଆ ଆବର୍ଜନା କିଛି ବ୍ୟବହାର କରନ୍ତୁ ନାହିଁ। କି ରୋଡ ଉପରୁ କିଛି ଅଳିଆ ପକାନ୍ତୁ ନାହିଁ ଆପଣଙ୍କ ଘର ଆଗରେ ଡଷ୍ଟବନ୍ ଜାଗା ଦେଖିି କି ବା ମାଟିରେ ଗୋଟେ ଜାଗାରେ ଗାତ ଖୋଇ ସେଇ ଜାଗାରେ ପକାନ୍ତୁ ଆମେ ନିଜେ ଟ୍ରାକ୍ଟର କରି ଟାକ୍ଟର ସାହାଯ୍ୟରେ ନେଇକି ଆମେ ଅଲଗା ଅ ଜାଗାରେ ନେଇ
ଖପାଡି ଦବୁ ସେ ଜାଗା ସେ ଜିନିଷ ଟା ଗଲା ତାପରେ ଅଁ ଠୁଳ କରିବା ତାପରେ ଗୋଟା ଜିନିଷ ରହିଲା କୋଉଟା କି ନା ଗଛ ଲଗେଇବା ଏ ଜିନିଷ ସରିଲା ପରେ ଆମେ ଯୋଉଠି ଗଛ ଆବଶ୍ୟକ ଲଗେଇବାରେ ଘର ଦ୍ଵାର ତ ଅ ମାନେ ହେଇସାରିଛି ଯୋଉଠି ଗଛ ଆବଶ୍ୟକ ସେଠି ରାସ୍ତାଘାଟରେ ଗଛ ଟା ଲଗେଇବା ଅ ପ୍ରାକୃତିକ ସୌନ୍ଦର୍ଯ୍ୟ କିଛି ରଖିବା କାହିଁ ନା କୁହନ୍ତି ଗଛରୁ ହିଁ ଆମେ ଜୀବନ ପାଉଛେ ଯୋଉଟାକୁ ଆମେ ନିଶ୍ଵାସ ନେଉଛ ପ୍ରସ୍ଵସ ଛାଡୁଛେବୁଝିଲେ କି?
ଆଜ୍ଞା।
ଗଛ ନଥିଲେ ଆମେ ବହୁତ ହନ୍ତସନ୍ତ ହଉଛେ। ସମସ୍ତେ ଜୀବଜନ୍ତୁ ସମସ୍ତେ ଗଛ ଦ୍ଵାରା ହିଁ ବଞ୍ଚିଛନ୍ତି ବୁଝିଲେ କି।
ଆଜ୍ଞା ବନ୍ଧୁ ବନ୍ଧୁ ଆଉ ଅ। ଗ୍ରାମରେ ଯୋଉ ଅଛି ଏକ ମନ୍ଦିର ଯିଏକି ତା ପାଖରେ କିଛି ଅନ୍ଧାର ଅଛି ସେଥିପାଇଁ ଟିକେ- ବଲବ କିବା ଆଲୁଅ ବ୍ୟବସ୍ଥା କଲେ ଟିକେ ଭଲ ହୁଅନ୍ତା।
ହଁ ତା ହଁ ସେ ଭଲ କଥା ଟିକେ ମନେ ପକେଇଦେଲେ ତା ସେ ଯୋଉ ଅନ୍ଧାର କଥା କହିଲେ ଗ୍ରାମ ଦେବତୀ ପାଖରେ ଯୋଉ ଆଲଗଡ ପାହା ପଡୁଛି ଉ ଅନ୍ଧାର ହଉଛି। ରାତିରେ ପିଲା କି ମଣିଷ ଆମର ଯୋଉ ବୁଢା ବୁଢୀ ମାନେ କି ଆମ୍ଭେ ମାନେ ଯୋଉ ବୁଲାବୁଲି ବୁଲାବୁଲି କରୁଛେ। ସେ ଅନ୍ଧାର ଯୋଉ ଅନ୍ଧକାରାର ରହୁଛି ତା ପାଇଁ ବି କିଛି ବ୍ୟବସ୍ଥା କରିବା ଯୋଉଟା କି ଏ କୋଉ ଟା କହିଲେ ଆମର ଆମର ଆଲୋକ ପ୍ରଧାନ ଯୋଉ ଜାଗାରେ ଲାଇଟ ଆଲୋକ ରହିଛି ଯୋଉରେ ଆଲୋକ ନାହିଁ। ସେ ଜାଗାରେ କିଛି ଆମେ ନିଜ ପାଣ୍ଠିରୁ ମାନେ ନିଜେ କିଛି। ହ ଇଏ କରିକି ଆମେ ଯଦି ସେୟାର କିଛିଟା ଆଲୋକ ଆ ଆ ବତୀ ବତୀ କିଛି ଲଗେଇବା ଯାହା ଦ୍ଵାରା ଆଜ୍ଞା
ଯେହେତୁ ଆମ ମନ୍ଦିର ପାଖରେ ଅନ୍ଧାର ଅଛି କାରଣ ଏବେ ବି ଅଷାଢ ମାସ ହେଲାଣି ସେଥିପାଇଁ ସାପ କଙ୍କଡା ବିଛା ଇତ୍ୟାଦି ଇତ୍ୟାଦି ଜିନିଷ ସବୁ ବାହାରୁଛନ୍ତି ଜନ୍ତୁ ତ ସେଥିପାଇଁ କିଛି ବ୍ୟବସ୍ଥା ତୁରନ୍ତ କଲେ ଟିକେ ଭଲହୁଅନ୍ତା ଯେହେତୁ କି ଆମ ଗ୍ରାମର ଯେହେତୁ ମନ୍ଦିର ଟା ପାଇଁ ଲୋକ ଆସି ଧୂପ ଦଉଛନ୍ତି ସଞ୍ଜ ଦଉଛନ୍ତି। ତ ସେଥିପାଇଁ ସେଠି ବି ବଣ ହେଇକି ଘାସ ହେଇଗଲାଣି ତ ସେଠି ବି କିଛି ସଫାଇ କରିଦେଲେ ଭଲ ହୁଅନ୍ତେ।
ହୁଁ ତାହେଲେ ତ ଭଲ କଥା କହୁଛନ୍ତି ଯୋଉ ସାପ ବେଙ୍ଗ କଥା କହିଲେ ଆପଣ। ସାପ ବେଙ୍ଗ ପାଇଁ ବି ଏଇ ଯୋଉ ବତି ଟା ଆମେ ଯୋଉ ଆଲୋକଟା ଲଗେଇବା ତାପରେ ସେ ଜାଗାକୁ ପରିଷ୍କାର କଲେ ସାପ ବେଙ୍ଗ ଯୋଉଠି ଅପରିଷ୍କାର ହୁଏ ବଣ ଜଙ୍ଗଲ ରୁହେ ସେ ଜାଗାରେ ଏଇ ଯୋଉ କୀଟନାଶ ସାପ ହଉ କୀଟନାଶ ପୋକ ଯ କୌଣସି ଅ ବିଷ ଧର ପୋକ ହଉ କି ସାପ ହଉ ସେ ଜାଗାରେ ରୁହନ୍ତି ପରିଷ୍କାର ରହିଲେ ସେ ଜାଗାରେ ଅ ସେ ଜିନିଷ ରୁହନ୍ତିନି। ତାକୁ ତାଙ୍କୁ ଦୂର କରିବା ପାଇଁ ସେ ଜେଗାକୁ ଆମେ ଅ ମ ଯୋଉ ମିଳୁଛି ବଜାରରେ ଯୋଉ ପାଉଡର କିମ୍ବା କୌଣସି ରାସା ରାସାୟନିକ ଔଷଧ ତାକୁ ଆଣିକି ହେଠି ଛିଞ୍ଚନ କଲେ ସେ ଜାଗାରେ କିଛି ଏଇଭଳି ବିଷଧର ଜନ୍ତୁ ବା ସା ପୋକ କି ସାପଫାପ ସରିଶୃପ ମାନେ ସେ ଆଗକୁ ଯିବା ଆସିବା ବନ୍ଦ କରିଦେବେ ବୁଝିଲେ କି। ତାଙ୍କ ଶୁଣ ତାଙ୍କ ଧର୍ମ ସେ ଯିବେ ତା ବୋଲି ନୁହେଁ ଯେ ଆମେ ତାଙ୍କୁ ଉ ହ ହତ୍ୟା କରିବା କଣ କରିବା ତାଙ୍କ ଆସି ଆସି ଯୋଉଭଳି ଯାଉଛନ୍ତି ଦେଖନ୍ତୁ ଆମେ ବଣ ଜଙ୍ଗଲ ଟାକୁ ସଫାକଲେ ଯୋଉ ଅଧିକ ହଉଥିଲେ ତ କମ ହେବେ। ତାବୋଲି ନୁହେଁ ସେ ଟୋଟାଲି ଆସିବେନି ସେ ଜାଗାକୁ।
ଆଜ୍ଞା ଆଜ୍ଞା ଆଜ୍ଞା।
ଅଧିକ ହୋଇଛି କମ୍ ହେବେ ଜଙ୍ଗଲଟାକୁ ଯେତେ ସଫାକରିବେ ସେ ମାନେ ଯୋଉ ଜଙ୍ଗଲ ହେଇଛି ଅନାବନା ଗଛ ତାକୁ ସଫା କରିଦେଲେ। ଲାଇଟା ମାନେ ଯୋଉ ଆମର ବତୀଟା ଲଗେଇଲେ ଆଲୋକ ପ୍ରଦାନ ହେଲେ ସେ ଆଉ ଏତେ କାରବାର କରିବେନି ନା।
ଆଜ୍ଞା ହଁ ଆଜ୍ଞା ଠିକ ଅଛି ତ କାଲି ଟିକେ ଏ ଆମ ଘରେ ଟିକେ ଦେଖିବି ଫାଉଡା ଫାଉଡା ବ୍ୟବସ୍ଥା ଦେଖି ତାଲେ କାଲି ଆମେ କାର୍ଯ୍ୟରେ ବାହାରିଯିବା।
ହଁ କାର୍ଯ୍ୟ ଟା କାଲି ଆମେ ଆରମ୍ଭ କରିଦବା ଆରମ୍ଭ କିଛିଟା କରିଦେଲେ ଲୋକ ଦେଖିବେ ଆମ ସହିତ କିଛି ସହଯୋଗ କରିବେ ବୁଝିଲେ କି।
କିଛି ଲୋକ ବି ସହଯୋଗ କରିବାକୁ ବହୁତ ଉଛୁକ ଅଛନ୍ତି।
ଆଜ୍ଞା ବହୁତ ଲୋକ ଅଛନ୍ତି। ଆରମ୍ଭ କଲେ ଗୋଟେ ଜିନିଷ ହଉଛି ଆରମ୍ଭ ହଉନି ବୋଲି କିଛିଟା ଆରମ୍ଭ ହଉନି ଆ ଆରମ୍ଭ ଯିଏ ଜଣେ ଆରମ୍ଭ କଲେ ତା ପଛରେ ଲୋକ ଅଛନ୍ତି ଧାଇଁ ଯିବେ। ବୁଝିଲେକି ଯେ କୌଣସି ଜିନିଷ ହଉ। ଆଉ କିଛିଟା ଲୋକ ଅଛନ୍ତି ଚି ଛାକର କହିବେ ଭଲମନ୍ଦ କହିବେ। ଆମକ କାଇଁ କରୁଛ ଢେଙ୍କି କାହିଁ କରୁଛ ସବୁ କଥା କହିବେ କେତେ ଲୋକ ଆସି ମନା କରିବେ କେତେ ଲୋକ ଭଲ କଥା କହିବେ। କେତେ ମନ୍ଦ ବି କହିବେ।
ବୁଝିଲ କି।
ହେବ।
ଯେତେ ସେଟା ଜିନିଷଟା ହଉଛି ଯେତେ ମ ଅ ରଖିବ ମାନେ କୁହନ୍ତନି ଓ ଆମର ନିଜକୁ ଯେତେ ଭଲ ଭାବରେ ରଖିବ ଲୋକ କିଏ କେତେ କଥା କଣ କହିବେ ସେଥିରେ କିଛି ଯା ଆସେ ନାହିଁ। ଯେତେ ଭଲ ହ ଚିନ୍ତାଧାରା ଅଛି ହଁ ବ୍ୟବହାର ଟା ଯେତେ ଚିନ୍ତା ନିଜ ବ୍ୟବହାର ଯେତେ ଭଲସ ରଖିବ ଚିନ୍ତାଧାରା ଟା ଯେତେ ନିଜର କ ରଖିବ ସେତେ ଭଲ। ବୁଝିଲେ କି ବନ୍ଧୁ ତାପରେ ଆପଣଙ୍କ ଯୋଉ କଥା ଥା ମୁଁ କଲି ମନ୍ଦିର ସଫେଇ ତା ମନ୍ଦିର କତିିରେ ଯୋଉ ଲାଇଟ୍ ଲା ମାନେ ଆଲକ ଉପଦାନ ହଉଛି ଅନ୍ଧାର ହଉଛି ତା ପାଖରେ କିଛି ସେ ସୌନ୍ଦର୍ଯ୍ୟ ପାଇଁ କିଛି ଗଛଲତା ନି ସେ ଫୁଲ ପପକୁ କିଛି କୌଣସି ଆ ସୌନ୍ଦର୍ଯ୍ୟ ଗଛ ରୋପଣ କରି ଆ ହେଟି
ଆଜ୍ଞା ବନ୍ଧୁ ଯେହେତୁ ଆମ ମନ୍ଦିରଟି ପାଖରେ ଅଛି ତ ମନ୍ଦିର ପାଖରେ କିଛିଟା ଯେହେତୁ ଲୋକ ଆସି ପୂଜା କରୁଛନ୍ତି ଫୁଲ ବି ଆଜିକାଲି ସର୍ଟେଜ ହେଲାଣି ଗଛ ଯେହେତୁ ନାହିଁ ତା ମନ୍ଦିର ଚାରି ପଟେ କିଛି ଫୁଲ ଗଛ ଗେଣ୍ଡୁ ଗଛ କିମ୍ବା ମନ୍ଦାର ଗଛ କିମ୍ବା ଟଗର ଗଛ ନଗଇଲେ ଟିକେ ଭଲ ହବ। ହ
ହୁଁ ଆପଣ ଏଇ ଯୋଉ କଥା ମୁଁ କହିଲି ଆପଣଙ୍କୁ ସେଇ ଯୋଉ କଥା କହିଲେ ଫୁଲ ଗଛ ଯେ କୌଣସି ଫୁଲ ଗଛ ହଉ ସେକେଣ୍ଡ ହୋଉ, ମନ୍ଦାର ହୋଉ, ଟଗର ହୋଉ, ଯାହା ହୋଉ ସୌନ୍ଦର୍ଯ୍ୟ ଗଛ ରହିଲେ ମନ୍ଦିରର ଆକର୍ଷିତ ବୃଦ୍ଧି ପାଇବ। ଏବଂ ଉତ୍ସାହିତ ହବ ଲୋକ ଆସିବା, ବସିବା, ଉଠିବା ହେଠି ଲୋକଙ୍କର ଗହଳି ଲାଗିବ ଯାହା ପରିବେଶ ବି ବୋହୁତ ସୁନ୍ଦର ଦେଖାଯିବ। ତାପରେ ଲୋକଙ୍କର ମନଟା ଆକର୍ଷିତ ହେବ। ନାଇଁ ମାନେ କୋଷ ଯଦି ଆମେ ବି କିଛି ସାହାଯ୍ୟ କଲେ ଜାଗାର ଆହୁରି ପରିବର୍ତ୍ତନ ହେଇଯାଇପାରେ।
ଆଜ୍ଞା ମୁଁ ବନ୍ଧୁ ଠିକ ଅଛି ଏବେ ବର୍ତ୍ତମାନେ ରାତି ବୋହୁତ ହେଲାଣି ଯେହେତୁ ମୁଁ ବର୍ତ୍ତମାନ ଭାବୁଥିଲି କି ଟିକେ ଆମ ସେପଟ ଚାଳଘର ଆଡେ ଯାଇଁ ଟିକେ ଯନ୍ତ୍ରପାତି ଟିକେ ଦେଖିବା। ଅଛି କି ନାଇଁ କି କିଏ ଗାଁରେ କୋଉ ପିଲା ସବୁ ନେଇ ଯାଇଚନ୍ତି ମୁଁ ଆପଣଙ୍କୁ ଦେଖିକି ଜଣେଇବି ନିହାତି।
ଠିକ୍ ଅଛି।
ରଖୁଚି ବନ୍ଧୁ।
ମୁଁ ରଖୁଚି।